ହାଲୋ।
ହ୍ୟାଲୋ।
ହଁ ସାର୍ ନମସ୍କାର।
ନମସ୍କାର।
ହଁ ସାର୍ କଣ କରୁଚନ୍ତି?
ବସିଥିଲୁ ଆଉ।
ଆଚ୍ଛା ମୁଁ ବି ବସିଛି, ଆଉ ଖାଇଲେ କଣ ଆପଣ?
ଭାତ, ମାଂସ ଆଉ ସାଲ
ଆଚ୍ଛା ଆଉ ଆପଣଙ୍କ ଘରେ ଭାଇ ଭଉଣୀ କେତେ ଜଣ ଅଛନ୍ତି?
ଗୋଟେ ଭାଇ ଅଛନ୍ତି ଆଉ ଦାଦାଙ୍କର ଦିଟା ଝିଅ ଅଛନ୍ତି ସାନ ଭଉଣୀ ଆଉ।
ଆଚ୍ଛା ଆପଣ କଣ ବଡ ହେବେ?
ନା ନା ମୁଁ ସେକେଣ୍ଡ ବଡ ଭାଇ ଜଣେ ଅଛ
ଆଚ୍ଛା ଆଉ ଆପଣ କଣ କରନ୍ତି?
ମୁଁ ଏଠି ପାଠ ପଢା ପଢି କରି ଚାଲିଚି ଏବେ ଆଉ ଗ୍ରାଜୁଏସନ୍ ଲାଷ୍ଟ ଇୟର୍।
ଆଚ୍ଛା।
ଆପଣ କଣ କରନ୍ତି?
ମୁଁ ମ୍ୟାରେଜ୍ କରିସାରିଛି।
ଓହୋ।
ହଁ, ମୁଁ କହିଲି ମୁଁ ମ୍ୟାରେଜ କରିସାରିଚି।
ହୁଁ।
ହୁଁ, ଆଉ ଆଜି ଖାଇଲେ କଣ? ଆମ ଘରେ, ଆମ ଘରେ ଅଛନ୍ତି ଇ ମୋ ଶାଶୁ ଘରେ ନା ବାପା ଘରେ?
ଯୋଉଠି ରହୁଚନ୍ତି।
ଆଛା, ଏଠି ଏଠି ଅଛନ୍ତି, ଶାଶୁ ଶଶୁର ଆଉ ଦେଢଶୁର, ଆଉ ଦିଅର ଦି ଜଣ।
ହୁଁ।
ଆଉ ନଣନ୍ଦ ଗୋଟିଏ, ଆଉ ମୋର ଦିଟା ଝିଅ ଆଉ।
ଆପଣଙ୍କର ଦିଟା ଝିଅ?
ହଁ।
ଜଣେ ଦଶ ବର୍ଷ, ଜଣେ ନଅ ବର୍ଷ ଆଉ, ପାଠ ପଢୁଚନ୍ତି ଆଉ।
ତାଲେ ଆପଣଙ୍କ ମ୍ୟାରେଜ, ଦଶ ପନ୍ଦର ବର୍ଷ, ପନ୍ଦର ବର୍ଷ ଭଳିଆ ହେଇଯିବଣି?
ହଁ ହଁ।
ଓହୋ, ଆଉ ଆପଣଙ୍କ ବାପ୍, ଯୋଉ ନିଜ ଘରେ କିଏ କିଏ ଅଛନ୍ତି?
ଆମ ଘରେ ଆମ ଘରେ ଅଛନ୍ତି ମୋ ବାପା, ମୋ ବୋଉ, ମୋର ତିନି ଭାଇ, ମୁଁ। ଭାଉଜ, ମୋ ଭାଉଜଙ୍କର ବି ଦିଟା ଝିଅ।
ଓହୋ, ଆଉ ଜଏଣ୍ଟ ଫ୍ୟାମିଲି ସବୁ ରହୁଚନ୍ତି ଆଉ।
ହଁ, ଆଜିକା ଦୁନିଆରେ ଜଏଣ୍ଟ ଫାମିଲି ହିଁ ଭଲ, ଆଉ ଏ ଯୋଉ ଏକୁଟିଆ ରହିବା ସେଠୁ ଆମକୁ କିଛି ଶିକ୍ଷା ମିଳେନି, ଜଏଣ୍ଟ ଫ୍ୟାମିଲିରେ ରହିବା, ହସ ଖୁସିରେ ରହିବା, ସମସ୍ତଙ୍କୁ ଏକ୍ ଏକାଠି ବାନ୍ଧିକି ରଖିବା।
ସେଇଟା ବହୁତ ଭଲ ଲାଗେ, ଆଉ ଏକ୍ ଏକୁଟିଆ ରହିଲେ କଣ ମିଳିବ? କିଛି ଯଦି ଭଲ ମନ୍ଦ ସୁବିଧା ଅସୁବିଧା ହବ, ପାଖରେ କେହି ନଥିବେ, ହଁ ପାଖ
ଖୁସି ଥାଏ ଗୋଟେ।
ହଁ। ପାଖରେ କେହି ନଥିବେ, ଆଉ ଆମେ ଜଏଣ୍ଟ ଫ୍ୟାମିଲିରେ ରହିଲେ, ଆମେ ଏକାଠି ବି ରହିବା, ଆମର ସୁ ସୁବିଧା ଅସୁବିଧା ଭଲ ମନ୍ଦରେ ଆମ ପାଖରେ ବି ସମସ୍ତେ ଥିବେ, ଆମେ ବି ସମସ୍ତଙ୍କ ପାଖରେ ରହିପାରୁଥିବା।
ହୁଁ ହୁଁ।
ଆଉ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ତେ, ଭେଜ୍ ଭଲ ଲାଗେ ଖାଇବାକୁ।
ଆଛା, ଭେଜ୍ ରେ କଣ ଟା ଭଲ ଲାଗେ?
ପନିର୍।
ଆଛା ପନିର୍ କରିବା ଶିଖିଚନ୍ତି? ପନିର୍ ଟା ଆମର କୋଉଥିରୁ ହୁଏ?
ପନିର୍ ଟା କ୍ଷୀରରୁ ହୁଏ।
ଆଚ୍ଛା କ୍ଷୀର କେମତି କଣ ହୁଏ ତା ପ୍ରୋସେସ୍ ଜାଣିଚନ୍ତିକି?
ନା ନା ମୁଁତ ଜାଣିନି ମୁଖାଲି ଜାଣିଚି କ୍ଷୀରରୁ ହୁଏ ଆଉ ଦୋକାନରୁ ଯାଏ ନେଇକି ଆସେ
ଆଚ୍ଛା ଜାଣିବାକୁ ଚାହୁଁଚନ୍ତିକି?
ହୁଁ କହୁନାହାନ୍ତି ଟିକେ?
ଆମର କ୍ଷୀରକୁ ପ୍ରଥମେ ବସେଇବେ କ୍ଷୀର ଫୁଟିଲେ ହଁ ତାଦେରେ ଆମର ଲେମ୍ବୁବି ଦେଇପାରିବେ ଭିନେଗାର ଯାହାହେଲେବି ଦେଇପାରିବେ।
ତାପରେ ତାକୁ ସେ ଛିଡ଼ିଯିବ ତାକୁ ଗୋଟେ ଭଲ ଜାଗାରେ ଛାଣିଦେବେ ଛାଣି ଦେଇକି ତାଦେହରେ ଭଲ ପାଣି ଟିକେ ଢାଳିଦେବେ ଢାଳିଦେଲେ ତାର ଖଟାପଣ ପଳେଇବ। ତାପରେ ତାକୁ ଗୋଟେ ଭଲ କପଡ଼ାରେ ପୁରା ଜ ମାନେ ଜୋରେ ବାନ୍ଧିକି ତାକୁ କିଛି ଓଜନ ଜାଗାଟା ତାଉପରେ ନଦୀ ଦେବେ ବାସ୍ ସେସେଟ୍ ହେଲା ପରେ ତା କରିକି ଫ୍ରିଜରେ ରଖିଦେବେ ଫ୍ରିଜରେ ସେଟ୍ ହେଲା ପରେ ଆଣି କାଟିକି ପନିର୍ ଆମର ହେଇଯିବ।
ହୁଁ।
ଆଉ ପନିରରେ ମିଠା କେତେଟା ଅଛି ଜାଣିଚନ୍ତି?
ମିଠା
ହୁଁ ଆମର ଯେଉଁ ଛେନାମୁଡ଼କି ପନିରରେ ହୁଏ ଜାଣିଚନ୍ତି?
ନାଁ।
ହଁ ତଆମର ସେ ସେଇ ଛେନା ମୁଡ଼ୁକିବି ସେମିତି ହୁଏ ଆମର ପନିରିକି ଆମର କାଟିଦେଇକି ହଁ ଯେମିତି ପନିର୍ ହେଲା କହିଲି ପନିର୍ ଯାଇଁ ଜାଣିଲେ ବାସ୍ ପନିରକି ଟିକେ ବଡ଼ ବଡ଼ ପିସ୍ କରିକି ଟିକେ ଛେନା ପୋଡ଼ର ସେପ୍ ଦେଇକି କାଟିକି ତାକୁ ପ୍ରଥମେ ଆମର ଚିହ୍ନିକି କ୍ୟାରମଲାଇଜ କରିବା ତାଦେହରେ ପାଣି ଢାଳିଦବା ବାସ୍ ସେପାଣି ରେଡ୍ ହେଇଗଲେ ପାଣି ଫୁଟିଲେ ଆମର ପନିର୍ ସବୁ ସେଥିରେ ଛାଡ଼ିଦବା। ତାପରେ ପନିର୍ ଆମର ହେଲା ପରେ ଫୁଟିଲା ପରେ ଆସ୍ତେ ଆସ୍ତେ ତାଭିତରେ ସିଝିବ ଚିନିବି ଦେଇଦେବା ତା ଭିତରେ ସେ ଫୁଟି ଫୁଟ ତାଦେହରେ ଗୁଜୁରାତି ଗୁଣ୍ଡ ଦେଇଦେବେ ଆମର ହେଇଯିବ ଛେନାମୁଡ଼କି।
ଓହୋ।
ଆଉ ଆମର ଛେନାପୋଡ଼ ଜାଣିଚନ୍ତି?
ହଁ ହଁ।
ସେଇଟା କେମିତି ହୁଏ କୁହନ୍ତୁ?
ମୁଁ ସେଟାବି ଜାଣିନି ଖାଲି ଖାଇଦେନି ଦୋକାନରୁ ଯାଇଁ ଆଣିଖାଏ। କେମିତି ହୁଏ ସେରା ମୁଁ ଜାଣିନି। ହଁ କହୁନାହାନ୍ତି ଯାହା କହିଲେ ଜାଣିବି।
ହୁଁ। ମୁଁ କହିଲି ଆମର ଛେନାପୋଡ଼ବି ଠିକ୍ ସେମିତି ଆମରତ ଯୋଉ ବଳକା ଛେନା ଆମର ଯୋଉ କ୍ଷୀର ଯୋଉ ଛିଣ୍ଡି ଯୋଉ ଛିଣ୍ଡେଇବା ଫାଷ୍ଟ୍ କ୍ଷୀରକୁୁ ଛେନା ହେଇଯାଏ। ବାସ୍ ସେଛେନାକୁ ଆମେ କଣ କରିବା ସେଛେନାରେ କିଛି ସୁଜି ଦବା କିଛି ସୁଜି ଦେଇ
ହୁଁ।
ଛେନାକୁ ଦଳି ଦାଳିକି ତାକୁ ଗୋଳେଇ ଗାଳେଇକି ଛେନାକୁ ବାସ୍ ଗୋଟେ ଜାଗାରେ ପତ୍ର କଦଳୀ ପତ୍ର କିମ୍ବା ଯେକୌଣସି ପତ୍ର ଥିବ ଦେଇକି ତା ଦେରେ ଟିକେ ଘିଅ ଦେଇ ଦେଇକି ବାସ୍ ଛେନା ସୁଜି ଚିହ୍ନି କିି ଗୋଳେଇକି ତା ଧେର୍ ରେ ଦେଇଦବା ଦେଇ ଦେଇେଇକି ତା ଉପରେ ପୁଣି ଘିଅ ଦେଇକି ପତ୍ର ଦେଇକି ଆମେ ବସେଇଦବା ଚୁଲି ଆଞ୍ଚରେ ହଉ କିମ୍ବା ଗ୍ୟାସ୍ ଆଞ୍ଚରେ ହଉ ଆମେ ବସେଇଦବା। କି ଯୋଉମାନେ ଓଭନରେ ବସୁଛନ୍ତି ଚଉଥିରେ ବି ବସଉଛନ୍ତି ବସେଇଦେଲେ ସିଏ ସିଝି ସିଝି ସିଝି ସିଝି ପୋଡିଗଲା ପରେ ତାକୁ କାଢିକି ଆଣି ପା ଟିକି ଖାଇପାରିବା ଉ ଆମର ରଶା ଭଳି ଜାଣିଛନ୍ତି?
ହଁ ଜାଣିସୁ ଖାଇଛି କିନ୍ତୁ
ଜାଣିଛନ୍ତି କେମିତି ହୁଏ?
ନା।
ସିଏ ବି ସେମିତି ସେମ ପ୍ରୋସେସ ରସାବଳି ବି ସେମିତି ଛେନାକୁ ଛିଣ୍ଡେଇଦବା କ୍ଷୀରରୁ ବାସ୍ ଛେନା ରେ ଆମର ସୁଜି କିଛି ଦେଇକି ଟିକେ ସୁଜି ନୁହେଁ। ସରି ଭୁଲ କହିନି ଛେନାରେ ଆମର ଟିକେ ମଇଦା ଜଷ୍ଟ ଟିକେ ଦେଇକି ତାକୁ ଆମର ଗୋଳେଇଦବା। ଗୋଳେଇ ଦେଇକି ବାସ୍ ତାକୁ ଟିକେ ଦଳି ଦବା ଦଳିକି ବଲ୍ ସାଇଜ ର କରିଦବା ମାନେ ବସ୍ ଯେପରି ତା ତାକୁ ହାତରେ ଚାପିଦବା ଯେମିତି କାକରା ପିଠା ଚାପନ୍ତି ସେମିତି ତାକୁ ଚାପିଦବା। ଚାପିକି ଆମର ତେଲରେ ଛାଣିଦବା ତେଲ ଘିଅ ଯିଏ ଯୋଉଥିରେ ଛାଣି ପାରିବ। ବାସ୍ ଛାଣିକି କାଢିଦବା ତାପରେ ନାଇଁ ନାଇଁ ଚିନି ରସରେ ନାଇଁ ଛାଣିକି କାଢି ଦବା ଛାଣିକି କାଢି ଦେଇକି ଆମର କ୍ଷୀର ଫୁଟେଇବା କ୍ଷୀର ଫୁଟି ଫୁଟି ଫୁଟି ଫୁଟି କ୍ଷୀରରେ ଚିନି ଦବା ବାସ ଚିନି କ୍ଷୀର ସବୁ ଫୁଟିଲା ପରେ ଗୁଜୁରାତି ଗୁଣ୍ଡ ଦବା ହଁ। ତାପରେ ଏ ସବୁ ଛଣା ହେଇଥିବା ଆମର ଛେନାକୁ ପକେଇଦବା ଆମର ସେ ରଶାଭଳି ହେଇଯିବ। ଆମର ରସାବଳି ଟା କୋଉଠି ପ୍ରସିଦ୍ଧ ଜାଣିଛନ୍ତି?
ହଁ ଆମ ଏପଟେ ତ ପାହାଳରେ ଅଛି।
ପାହାଳ ରେ ଅଛି ରସାବଳି କିନ୍ତୁ ରସାବଳି ଆମର ଜି ଆଇ ଟ୍ୟାଗ କୋଉଠି ମିଳିଥିଲା ଜାଣିଛନ୍ତି?
ନା।
ଜାଣିନାହାନ୍ତି ଆମର ପରା କେନ୍ଦ୍ରାପଡାରେ ମିଳିଥିଲା। କେନ୍ଦ୍ରାପଡା କୁ ମିଳିଛି କେନ୍ଦ୍ରାପଡା ଜାଣିଛନ୍ତି କୋଉଠି?
ହଁ ଶୁଣିଛି ସବୁ ପିଲା ରୁହନ୍ତି ସେଠିନ ଆମ ହଷ୍ଟେଲରେ ଆସି ପିଲା ରୁହନ୍ତି ଶୁଣିଛି।
ଆଚ୍ଛା ସେଠିକା ଠାକୁର ଜାଣିଛନ୍ତି କୋଉ ଠାକୁର ପ୍ରସିଦ୍ଧ?
ନା ମୁଁ ତ ଯାଇନି ସାଡେ।
ଆମର ପୁରୀରେ ହେଲେ ଜଗନ୍ନାଥ। ସେଠି ଆମର ହେଲେ ତାଙ୍କର ବଡ ଭାଇ ବଳଭଦ୍ର ହଉଛନ୍ତି ପ୍ରସିଦ୍ଧ ତାଙ୍କ ବଳଭଦ୍ରଙ୍କର ଜନ୍ମ ସ୍ଥାନ ସେଠି।
ଓ ହୋ କେନ୍ଦ୍ରାପଡ଼।
ବଳଭଦ୍ର ସେଠି ହଁ ବଳଭଦ୍ର ସେଠି ଆଗରୁ ପୂର୍ବରୁ ଅନ୍ଦରାସୁର ବୋଲି ଗୋଟେ ଅସୁର ଥିଲେ କନ୍ଦରାସୁର ଅସୁରକୁ ବଧ କରିକି ତାଙ୍କ ଝିଅ ତୁଳସୀକି ବିବାହ କରିଥିଲେ ସେଥିପାଇଁ ସେ ନାମ ହଉଛି କନ୍ଦରାସୁରରୁ କେନ୍ଦ୍ରାପଡା ତୁଳସୀ କୁ ବିବାହ କରିଥିଲେ ଯେହେତୁ ତାଙ୍କ ସେଠିକାର ନାମ ହଉଛି ତୁଳସୀ କ୍ଷେତ୍ର ସେଟା। ଆ ସେଇଠି ଆମର ସିଦ୍ଧ ଫଳଦେବ ଯଉ ରହିଲେ। ଆମର ପୁରୀ ପରେ ସମସ୍ତେ କୁହନ୍ତି ଆସିବା ପାଇଁ କେନ୍ଦ୍ରା ଆପଣ ବଳଦେବ ଜୀଉ ମନ୍ଦିର କୁ
ହୁଁ।
ପୁରୀ ପରେ ସେକେଣ୍ଡ ଆମର ମନ୍ଦିର ରହୁଚି ବଲଦେବଜୀଉ ମନ୍ଦିର। କେବେ ଆସିକି ବୁଲିକି ଯିବେ, ମୁଁ ବି ବହୁତ ଥର ସେ ଜାଗାକୁ ଯାଇଚି। ବହୁତ ଥର ବୁଲିଚି ବହୁତ ଶାନ୍ତି ମିଳିବ। ଆସିକି ବୁଲିକି ଯିବେ।
ହଁ ହଁ ଯିିବି ଆଉ ନିଶ୍ଚୟ ଅଛି।
ହଁ ଆସିକି ବୁଲିକି ଯାଆନ୍ତୁ ବହୁତ ଖୁସି ଲାଗିବ ମୁଁ ବି ସେ ଜାଗାକୁ ଯାଇଥିଲି। ମତେ ମତେ ବି ବହୁତ ଭଲ ଲାଗିଲା ସେଠିକା ପରିବେଶ। ସେଠି ଆଉ ବି ଗୋଟେ ଭଲ ଜାଗା ଅଛି ଭି ସେ କେନ୍ଦ୍ରାପଡା ଭିତରେ ଭିତରକନିକା ବୋଲି ଗୋଟେ ଭଲ ଜାଗା ଅଛି। ଶୁଣିଥିବେ କି
ହଁ ସେଇଟା ଶୁଣିଚି।
କୁମ୍ବୀର ମାନେ ଯୋଉଠି ରୁହନ୍ତି ହଁ ସେଟା ଆମର କେନ୍ଦ୍ରାପଡାରେ ଅଛି କେନ୍ଦ୍ରାପଡା ଡିଷ୍ଟ୍ରିକ୍ଟ ରେ ତ ଆମର ସେଇଟା ଭିତରକନିକା ବୋଲି ଗୋଟେ ଜାଗା ଅଛି ସେଠି କୁମ୍ଭୀର ମାନଙ୍କର ଜାଗା।
ହଉ କୁମ୍ଭୀର ଏଟି ପ୍ରସିଧ
ଆପଣ ପାଇବେ ହଁ ସେ ଜାଗାରେ କୁମ୍ଭୀର ମାନେ କୁମ୍ ସବୁ ଜାଗାରେ ସବୁ କିଛି ନା ଆମର କୁମ୍ଭୀର ମାନେ ବି ତ ଆଉ କୋଉଠି ଏତେ ଦେଖିବାକୁ ପାଇବେନି। ସେଇ ଜାଗାରେ ଯିବେ ମାନେ ଆପଣ ଦେଖିବାକୁ ହିଁ ପାଇବେ। ଆପଣ କେବେ ଦେଖିଛନ୍ତି ଜୀବନରେ କୁମ୍ଭୀର ନନ୍ଦନକାନନେ? ସେମିତି ଅଳ୍ପ ଥିବ କିନ୍ତ ଶୁଣନ୍ତୁ ନନ୍ଦନକାନନ ରେ ସେମିତି କମ ଥିବ। କିନ୍ତୁ ଭିତରକନିକା ଟା କୁମ୍ଭୀର ପାଇଁ ସେ ଜାଗା ଟା ମାନେ
ଗୋଟେ ଏତେ ବର୍ଷ ହେଲାଣି ଅଛି। ତାକ୍ସେ ସେଫ୍ କୁହନ୍ତୁ।
ହୁଁ ସେ ସବୁ ଏ ଭି ଭିତରକନିକ ରେ ଯାଇଛି ଭିତରକନିକା ରେ ଯାଇଛି ହେଲା। ଭତର କନିକାରେ ହଉଚି ତାଙ୍କର ଜାଗା। ହୁଁ।
ଆମେ ବୁଲୁଛୁ
ହୁଁ ହାଲୋ
ହାଲୋ